ହାଲୋ।
ହାଲୋ।
ଶୁଭ ଖରା ବେଳ ମ୍ୟାଡାମ କଣ କରୁଚନ୍ତି?
କିଛି ନାଇ ଶୋଇଛି।
ଶୋଇପଡ଼ିଚନ୍ତି?
ନା ଏମିତି
ପାଗ ଟା ଭଲ ଦେଇଚି ନିଦ ଭଲ ଆସିଥିବ ଆଉ।
ନା ଆମ ସାଇଟ୍ ରେ ଖରା କରୁଚି।
ଖରା ହଉଚି ଆପଣଙ୍କ ପଟେ ଆପଣ ରାଜଧାନୀ ର ବାସିନ୍ଦା ନୁହ ଦ କିି?
କଣ?
ଆମ ରାଜ୍ୟର ରାଜଧାନୀରେ ବିଲି ଆପଣ ରହୁନାହାନ୍ତି କି ଅଲଗା କୋଉଠି ରହୁଛନ୍ତି ବୋଧେ ସେପଟେ। ଖରା ହେଇଚି ନାଇଁ।
ନା।
ଏପଟେ ପୁରାପୁରୀ ମେଘ ହୁଁ ମୁଁ କହିଲି ଏପଟେ ପୁରା ପୁରି ମେଘୁଆ ପାଗ ଦେଇଛି।
ଆମ ଏଇଟା ପଶ୍ଚିମ ଓଡ଼ିଶା।
ଓ ହୋ ହୋ। ସେପଟେ ଖରା ହଉଚି ତାହେଲେ ନା ଆଉ ସେଥିପାଇଁ ପୂର୍ବପଟେ ଆମର ସୂର୍ଯ୍ୟରେ ର ଅଛନ୍ତି। ଏପଟେ ପୁରା ସରି ପଶ୍ଚିମ ଓଡିଶାରେ ସୂର୍ଯ୍ୟ ଅଛନ୍ତି ସେଥିପାଇଁ ପୂର୍ବପଟେ ପୁରା ବର୍ଷା ମାନେ ଅନ୍ଧାରୁଆ କରିକି ଆସିଲାଣି ବିଶ୍ୱାସ କର ଖାଲି ବର୍ଷା ଗୋଟେ ଅସରା ହେଇଯିବ ମଜା ଆସିଯିବ ରାତିରେ ଶୋଇବାରେ।
ଖରାବେଳେ ଖାଇଥିଲେ କଣ?
ଏ ବାରଟାରେ?
ହୁଁ।
ଭାତ ଶାଗ ଆଲୁ ଭଜା ଆଉ ଟମାଟୁର ଭଜା।
ବଢିଆ ଖାଦ୍ୟ ଖାଇଥିଲେ ପୁରା ମାନେ ସାଧା ଆଉ ସୋମବାର ଆଉ ନାଇଁକି?
ହଁ।
ଆଜି ସ୍ନାନ ପୂର୍ଣ୍ଣିମା ଜାଣିଛନ୍ତି ନା ନାଇଁ?
ହଁ।
ଆସିଚନ୍ତି କେବେ ରଥଯାତ୍ରାରେ ଦେଖିବା ପାଇଁ ବୁଲି ଆସିଚନ୍ତି?
କଉଠି?
ରଥଯାତ୍ରାରେ ବୁଲି ରଥଯାତ୍ରା ଆମର ସାରା ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଯୋଉଠି ହେ ସେ ଜାଗାକୁ ହୁଁ।
ନା ରଥ ଯାତ୍ରାରେ ଯାଇନି।
ଏମତି ଅଲଗା ବେଳେ କେତେବେଳେ ଏମିତି ପରିବାର ସହିତ ଆସିଥିବେ ନାଇଁ କି?
ହଁ।
ରଥଯାତ୍ରାରେ ମୋର ବି ଯିବାକୁ ବହୁତ ଇଛା କିନ୍ତୁ ମାନେ ଏତେ ଲୋକ ଆସନ୍ତି ଲକ୍ଷ ଲକ୍ଷ ଲୋକ ତ ତା ଭିତରେ କାଳେ ରୁଟି ହେଇଯିବି ସେଥିପାଇଁ ମୁଁ ଡରିକି ଯାଏନି। ମାନେ ଏଇଠି ଆମ ଘରଠୁ ବେଶୀ ନାହିଁ ଘଣ୍ଟେ ଅଛି ତାର ବାଟ ଗୋଟେ ଗୋଟେ ଘଣ୍ଟାରେ ହେଇଯିବ ମାନେ ଯାଇକି ବୁଲିକି ଆସି ହବ।
ଆଉ ସମୁଦ୍ର କୂଳକୁ ଯାଇଛନ୍ତି ଗା ସମୁଦ୍ରରେ ବୁଡ଼ିଚନ୍ତି ଆସିଥିଲେ ମାନେ ବୁଲିବାକୁ ଆସିଲେ ଆପଣ ତ ସେ ହୁଁ କୁହନ୍ତୁ।
ଦିଥର ଯାଇଥିଲି ଗୋଟ ଥରେ ଛୋଟ ଥିଲି ଆଉ ଏଇ ଚାରି ବର୍ଷ ହେଲା ଯାଇଥିଲି।
ମାନେ ଏବେଠାରୁ ଚାରି ବର୍ଷ ତଳେ ଆସିଥିଲେ ନା ଯେତେବେଳେ ଚାରି ବର୍ଷର ହେଇଥିଲେ ସେ
ନା ନା ମୁଁ ଛୋଟ ଥିଲି ଏବେଠାରୁ ଚାରି ବର୍ଷ ତଲେ ଯାଇଥିଲି।
ଚାରି ବର୍ଷ ତଲେ ଆସିଥିଲା ନାଇଁ ଉଁ ହୁଁ। ଆ ଏବେ ବି ଆପଣ ବଡ ହେଇ ନାହାନ୍ତି ଭାବୁଛନ୍ତି କି ବଡ ହେଇଗଲେଣି ଏବେ ବି ଆପଣ ଛୋଟ ହିଁ ଅଛନ୍ତି।
କଣ ପଢୁଛନ୍ତି ଆପଣ ନା ନାଇଁ ପାଠ ପଢା ସରିଲାଣି କୋଉଠି କିଛି?
ହଁ ପାଠ ପଢା ସରିଲାଣି।
ଆଛା କଣ ପଢି ମାନେ ଶେଷରେ କୋଉଟା ପଢିଥିଲେ
ମାନେ ମୁଁ ପ୍ଲସ୍ ଥ୍ରୀ କରିଥିଲି ଓଡିଆ ଅନର୍ସ ନେଇକି।
ଓଡିଆ ପ୍ଲସ୍ ଥ୍ରି କରିଥିଲେ ଆପଣଙ୍କର ସେଇ ଗୋଟେ କୌଣସି ଭଲ କଲେଜ୍ ଦେଖିକି ନା।
ହଁ।
ତାପରେ ଏବେ ଆଗକୁ କଣ ଯୋଜନା ଅଛି ଭବିଷ୍ୟତର ଯୋଜନା କାର୍ଯ୍ୟ ପନ୍ଥା କଣ ଅଛି। କିଛି କରିବାର ମାନେ ଆଗକୁ ଭାବୁଛନ୍ତି ନା ନାଇଁ ଏମିତି ସରକାରୀ ଚାକିରି ପାଇଁ ପଢାପଢି କରୁଛନ୍ତି ନିଜକୁ ପ୍ରସ୍ତୁତ କରୁଛନ୍ତି ଯାହା ଗୋଟେ
ନିଜକୁ ପ୍ରସ୍ତୁତ କରୁଛି ଚାକିରି ପାଇଁ।
ସରକାରୀ ନା ବେସରକାରୀ ଚାକିରି ପାଇଁ।
ସରକାରୀ
ସରକାରୀ ଚାକିରୀ ପାଇଁ ଆଉ ଦିଦି ବେସରରକାରୀ ଚାକିରୀରେ କିଛି ଇଚ୍ଛା ନାହିଁ ବୋଧେ
ନା
ପ୍ରକୃତରେ ଜାଣିଛନ୍ତି ଗୋଟେ କଥା ଯଉମାନେ କଳା ମାନେ ଯୁକ୍ତ ଦୁଇ କି ଯୁକ୍ତ ତିନି କଳା ପଢିଛନ୍ତି ସେମାନଙ୍କର ସବୁ ଟିକେ ମାନେ ସରକାରୀ ଚାକିରୀ ଉପରେ ବେଶୀ ଇଚ୍ଛା ଥାଏ ଆଉ ବହୁତ ପିଲା ବି ସିଟି ବିଇଡି କରିକି ମାନେ
ଶିକ୍ଷକତା ଉପରେ ବି ଯାଆନ୍ତି ଆପଣଙ୍କର ସେମିତି ଶିକ୍ଷକତା ଉପରେ କିଛି ଇଚ୍ଛା ଅଛି ନା ନା ଏମିତି ସାଧାରଣତ ଯୋଉ ସରକାରୀ ଚାକିରୀ ସବୁ
ନା ଶିକ୍ଷକ ଉପରେ ଇଚ୍ଛା ଅଛି
ଶିକ୍ଷକତା ଉପରେ ଇଚ୍ଛା ଅଛି ଆପଣଙ୍କର କଣ ଥିଲା ଅନର୍ସ କଣ ଥିଲା
ଓଡ଼ିଆ
ଓଡ଼ିଆ ଅନର୍ସ ଓଡିଆ ଅନର୍ସ ଯୋଉମାନେ ସେମାନେ ତ ବହୁତ ହିଁ ବଢିଆ କାବ୍ୟ କବିତା ଗପ ଲେଖନ୍ତି ମୁଁ ଭାବୁଛି ଆପଣଙ୍କର ବି ସେମିତି କିଛି ରୁଚି ଥିବ
ହଁ ମୁଁ ବିଲେ ବିଲେ ଯେମିତି ଲେଖେ ତ
ଆପଣ ବି କିଛି ଲେଖିଥିବେ ଲେଖୁଥିବେ ନା ନିହାତି ଭାବରେ ଲେଖୁଥିବେ ମୋର ଗୋଟେ ଭଉଣୀ ଅଛନ୍ତି ସିଏ ମୁଁ ଏମତି ବଡ ବାପାଙ୍କ ଝିଅ ତାଙ୍କର ବି ସେମିତି ଓଡିଆ ଥିଲା ଅନର୍ସ କଳାରେ ଯୁକ୍ତ ତିନି କଳା ତାପରେ ସେ ପିଜି ବି କରିଛନ୍ତି ସି ବହୁତ ଏମିତି ଗପ ଆଉ ମାନେ କବିତା ସବୁ ଲେଖନ୍ତି ଭଲ ବି ଲାଗେ ସେଗୁଡା ପଢିବା ପାଇଁ ଘରେ ସମସ୍ତେ କଣ କରୁଛନ୍ତି ଘର ଲୋକ
ଉହୁଁ ଘର ଲୋକ ସମସ୍ତେ ଭଲ ଅଛନ୍ତି ମୋ ବାପା ଏମିତି ଚାଷ କାମ କରିବାକୁ ଯାଇଛନ୍ତି ମୋ ଭାଇ ଯାଇଛି ତା କାମ କରିବାକୁ
ସେ ଠିକ କା
ମୁଁ ଅଛି ଏକା ଘରେ
ଆଚ୍ଛା ଆପଣଙ୍କର ମାନେ ପରିବାରରେ ବାପା ମା ଆଉ ଭାଇ ଭଉଣୀ ଟୋଟାଲ ଚାରି ଜଣ ନେଇକି ଛୋଟ ପରିବାର ସୁଖି ପରିବାର
ଆଉ ମୁଁ ଜେଜେ ବାପା ଅଛନ୍ତି
ଜେଜେ ବାପା ଅଛନ୍ତି ତାଙ୍କୁ ତ ଅଧିକା ବୟସ ହବଣି ଯାହାବି ହେଲେ
ହଁ
ଆଚ୍ଛା ଆପଣଙ୍କ ଭାଇ କଣ ମାନେ ପାଠ ପଢୁଛନ୍ତି ନା କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ କରି
ହଁ ବେସରକାରୀ ଚାକିରୀ କରୁଛି
କରୁଛନ୍ତି
ହଁ
ସେ ସେଇ ଆପଣ ମାନେ ଡେଲି ସବୁଦିନ ଯିବା ଆସିବା କରନ୍ତି ନା ନାଇଁ? ଦୂରରେ କୋଉଠି ରହିକି
ନାଇଁ ଦୂରରେ ନାଇଁ ଘରେ ଗାଁ ରେ ଅଛି। ଗାଁରେ। ଯାଏ ଖାଇବା ବେଲେ ଟାଇମ୍ ହେଲେ ଆସେ ତାପରେ ରାତିରେ ଆସେ।
ଆପଣଙ୍କ ସହିତ ତ ମୁଁ ଆଜି ପ୍ରଥମ ଥର କଥା ହଉଛି କିନ୍ତୁ ଆପଣଙ୍କ ମାନେ ସ୍ଵର ଟା ବହୁତ। ବହୁତ ହିଁ ମଧୁର ଲାଗୁଛି ଶୁଣିବାକୁ। ଆପଣ ମୁଁ ଏବେଇ ମୋର ବେସରକାରୀ ଚାକିରିରେ ସେତେବେଳେ ଆପଣ ଯେତେବେଳେ ମତେ ମେସେଜ କରିଥିଲେ। ସେତେବେଳେ ଆମର ଖାଇବା ବିରତି ହେଇଥିଲା ତ ଖାଉଥିଲି। ସେପାଇଁ ଆପଣଙ୍କ ଫୋନ ଉଠେଇ ପାରିନଥିଳୀ। ତ ଖାଇବା ବିରତି ସରିଲା ପରେ ଏବେ ଆପଣଙ୍କ ସହିତ ଏବେ ଟିକେ କଥା ହଉଛି। କଥା ହେଇ ସାରିଲା ପରେ ପୁଣି ମୋର ଯାହାବ କାମ ସବୁ ଅଛି। ତାକୁ କରିବି ଆଉ।
ହଁ।
ଆପଣ ଯେମିତି କହିଲେ କି ଆପଣଙ୍କର ବାପା ଚାଷ କାମ କରନ୍ତି। ତ ଆପଣଙ୍କର ଚାଷ ଉପରେ କିଛି ଅଛି ଅଭିଜ୍ଞତା କେମିତି କଣ ଚାଷ। ହୁଏ କି କଣ? ବଡ ମାନେ ସାଧାରଣତଃ ଯେମିତି ବାଡି ବଗିଚା ବି ହଉ ତା ଉପରେ କିଛି ଅଭିଜ୍ଞତା ଅଛି? କେବେ କରିଛନ୍ତି ଯେମିତି କି ବଗିଚା ଏରେ ଫୁଲ ଲଗେଇବା। କି କିଛି ଏଇମତି କେବେ କିଛି କରିଛନ୍ତି?
ହଁ ଆମେ ଧାନ ଚାଷ କରୁ। ଏବେ ହଲ ଜୋତା ହେଇଛି ଧାନ ବୁଣା ବି ହେଇଛି। ମାନେ ଦି ପ୍ରକାର ଧାନ ହୁଏ ମାନେ ଧାନ ବୁଣା ଯାଏ। ତାପରେ ତଳି ପକାଯାଏ ତ ଆମେ ତଲି ପକାଉନି ଏବେ ଧାନ ବୁଣା ଚାଲିଛି। ଆଉ ତାପରେ ସାର ଫାର ଦେଇକି ଅ ମାନେ ଘାସ ପୁଣି ମାନେ ବଡ ବଡ ହେଲେ। ମାନେ ଘାସ। କୁ ଫାଡି ଅଲଗା କରିଦଉ ଧାନ ଧାନରେ ତାପରେ ଏମିତି ଅମଳ ହୁଏ ତାପରେ ସେ ନଭେମ୍ବର ଡିସେମ୍ବର ମାସରେ ଧାନ କଟା ହୁଏ।
କଟା ହେଲା ପରେ କଣ ହୁଏ ନା ଧାନ ବିକା ହୁଏ ଆଉ ବହୁତ ବହୁତ ପଇସା ମିଳେ।
ହଁ।
ଆଚ୍ଛା ଧାନ ସହିତ ଆଉ କିଛି ଚାଷ ହୁଏ ଆପଣଙ୍କର ନା କେବଳ ଧାନ ହିଁ କରାଯାଏ?
ନା ଆମେ ଆ ମାନେ ଆଗରେ କରୁଥିଲୁ। ଏବେ କିନ୍ତୁ କରୁନୁ। ବାପା ବି ଥକି ପଡିଲେନି ତ ଏବେ ଧ୍ୟାନ ଦଉନୁ। ଆଲି ଧାନ ଚାଷ କରୁ।
ଖଲି ଧାନ ଚାଷ ହୁଏ ନାଇଁ କି? ଯାହା ବି ହେଲେ ବାପାଙ୍କର ବି ମାନେ ଧୀରେ ଧୀରେ ବୟସ ହେଲାଣି ତ ଶରୀର ଟିକେ ଶାନ୍ତ ହବାକୁ ଚେଷ୍ଟା କରିବ। ମାନେ ଖଟି ହବନି ନା ପରିଶ୍ରମ ବହୁତ ପରିଶ୍ରମ ଚାଷ। କାମ ଗୋଟେ ବହୁତ ପରିଶ୍ରମର କାମ ତାପରେ ଆପଣଙ୍କ ଭାଇ ତି ତ ଚାକିରି। କଲେଣି ନିଜକୁ କୌଣସି କାମରେ ନିୟୋଜିତ କଲେଣି। ତ ପିଲାମାନେ ମଣିଷ ହେଇଗଲେ ଆଉ ବାପା ମା ଙ୍କର ତ ଦୁଃଖ ଯାଏ ନା ସେ କାହିଁକି ବେଶୀ କଷ୍ଟ କରିବା ପାଇଁ କରିବାକୁ ଇଚ୍ଛା
ଆଉ ଆପଣ କେବେ ଆସିଚନ୍ତି ଆମର ରାଜଧାନୀ ବୁଲିବା ପାଇଁ ନା କେବେ ଆସିନାହାନ୍ତି?
ନା ଯାଇନି।
କେବେ ବି ଆସିନାହାନ୍ତି ନା?
ନା।
ଆଉ ସେପଟେ ଆପଣଙ୍କର ମାଙ୍କର ମନ୍ଦିର ଯାଇଚନ୍ତି?
ଓ ଯାଇଚି।
କେତେଥର ଯାଇଚନ୍ତି?
ହଁ। ଆଉ ସେଇଠି ମନ୍ଦିର କେମିତି ଅଛି?
ଏପଟେ ତ ସବୁ ପ୍ରକାର ମନ୍ଦିର ଅଛି, କିନ୍ତୁ ମାନେ ବିଶେଷ କରି ଶିବ ଠାକୁରଙ୍କର ବେଶୀ ମନ୍ଦିର ଅଛି ରାଜଧାନୀରେ, ଆପଣ ସମଲେଶ୍ଵରୀ ମାଙ୍କ ମନ୍ଦିର କେତେ ଥର ଯାଇ ନ୍ତି ବୁଲିବା ପାଇଁ।
ମୁଁ ଦି ଥର ଯାଇଛି।
କେମିତି କଣ? ମାନେ ମାଆଙ୍କର ତ ବହୁତ ମାନେ ମୁଁ ଜାଣିଚି, ଯେତିକି ଶୁଣିଚି ମାଙ୍କର ବହୁତ ହିଁ ମହିମା ବହୁତ ମାନେ ସେ କେବେ ବି କୌଣସି ତାଙ୍କ ପାଖକୁ ଯଦି ଭକ୍ତ ଯାଇ ଏତେ ବାଟରୁ ଖାଲି ହାତରେ ଫେରାନ୍ତୀନି।
ହଁ।
ହୁଁ କୁହ।
କୁହ ତୁମେ?
ମୁଁ କହିଲି ମାଆଙ୍କର ମାନେ, ସେଠି କଣ ପ୍ରସିଦ୍ଧ ଭୋଗ ଗୋଟେ କଣ ଥାଏବା।
ହଁ ଥିବ। ତା ବିଷୟ ମୁଁ ଜାଣିିନି। ଏଇ ଗଲା ବର୍ଷ ଯାଇ ଥିଲୁ ଆମେ ରାତି ନଅଟାରେ ପୁଣି ଯାଇ ପହଞ୍ଚିଲୁ। ତ ମାନେ ସେଠାରେ ନ ନା ଦାଶ ଦଶ ବଜ୍ ଦଶ ଦଶ ଟା ରେ ମାନେ ଗେଟ୍ ଦିଆ ହୁଏ, ତ ଆମେ ସାଢେ ନଅଟାରେ ପହଞ୍ଚି ପହଞ୍ଚିଲୁ। ତ ସେଥିରେ ମାନେ ଦଶ ଦଶ ମିନିଟ୍ ଆମେ ଦେଖିଲୁ, ଆଉ ମାନେ ଏମତି ସେଠି ଅ ଜେଇ ପାରିଲୁ ନାଇଁ।
ରାତି ଦଶଟାରେ ଯଦି ସେଠି ପହଞ୍ଚିଲେ, ତାପରେ ତ ରାତିରେ ଆଉ ଆସିପାରିିନଥିବେ ପୁଣି କଣ ମୁଁ କହିଲି, ରହିଲେ ସେଠି କୋଉଠି ପାଖରେ
ନାଇଁ ନାଇଁ, ନା ଆମେ ବସ ରେ ଯାଇଥିଲୁ।
ଆଚ୍ଛା।
ଆମ ଗାଁର, ହଁ ଆମ ଗାଁରୁ ଦି ଟା ବୟସ ଯାଇଥିଲା। ଆ ତ ମୁଁ ମୋ ବାପା, ମୁଁ, ମୋ ଭାଇ, ତିନି ଜଣ ଯାଇଥିଲୁ ସେଥିରେ।
ଆଛା। ଆପଣଙ୍କର ମାଙ୍କୁ ନେଇ ନଥିଲେ ସାଙ୍ଗରେ
ନା।
ଆଚ୍ଛା।
ମୋ ମାନେ ମତ
ହୁଁ।
ଜେଜେ ବାପା ମାନେ ବୟସ ହେଲାଣି ତ, ତାଙ୍କୁ ଛାଡିକି ଦେଇ ପାରିଲୁନି।
ତ ତାଙ୍କୁ ବି ଜଗିବା ପାଇଁ କି ଲୋକ ଯାହା ବି ହେଲେ ଘରେ ଦରକାର ନିହାତି ନିହାତି ଭାବରେ ଠିକ ତ ସେଥିପାଇଁ ଆପଣଙ୍କ ମା ବି ରହିଲେ ନାଇଁ କି?
ହଁ। ଆମେ ଯାଇଥିଲୁ ନରସିଂହନାଥ ଶୁଣିଛନ୍ତି କି?
ଆଉଥରେ କୁହତ।